ହାଲୋ। ହାଲୋ।
ହଁ -ହଁ ଶୁଣା ହଉଚି ତ ଏବେ?
ଆଜ୍ଞା।
ଶୁବୁଚି ଏବେ ହଁ ମତେ ଏବେ ଶୁବୁଚି ଆପଣଙ୍କୁ ଏବେ ଶୁବୁଚି ତ?
ଆଜ୍ଞା ଶୁବିଲା।
ଶୁଭିଲା ଶୁଭିଲା।
ହଁ ହଁ କୁହନ୍ତୁ। ଘର ଟା କୋଉଠି?
ହଁ।
ଆଜ୍ଞା।
ଆମର ଢେଙ୍କାନାଳ।
ଓ ଢେଙ୍କାନାଳ।
ଢେଙ୍କାନାଳ ଆପଣଙ୍କ ଘର କୋଉଠି?
ହଁ ଭୁବନେଶ୍ଵର। ଆପଣଙ୍କ ସିଆଡେ କଣ ପର୍ବପର୍ବାଣି ସେ ସବୁ ହୁଏ ସବୁ?
ଢେଙ୍କାନାଳରେ ଗୋଟେ ଫେମସ ଲକ୍ଷ୍ମୀ ପୂଜା।
ହୁଁ ହୁଁ କେମିତି କଣ ପାଳନ ହୁଏ?
ହୁଁ ମୁଁ କେବେ ଯାଏନି ଲକ୍ଷ୍ମୀ ପୂଜା ଢେଙ୍କାନାଳ ଦେଖିବା ପାଇଁ।
ହଁ ହଁ ଆଉ ରଜ ଏଇ ଏଇ ବର୍ଷ ପାଳିଥିଲେ ଆପଣ?
ହୁଁ
କେମତି କଣ ପାଳନ କରିଥିଲେ?
ଭଲ
ଆଜ୍ଞା।
ନାଇ କୁଆଡେ ବୁଲିବାକୁ ଯାଇନି ବଟ ଭଲ ହ୍ୟାଲୋ ଦେହ ଖରାପ ହେଇଯାଇଥିଲା।
ଓହୋ ଓହୋ ଆଉ ରଜ ଦୋଳି ଖେଳିଥିଲେ ନା?
ହଁ ହଁ ଖେଳିଛି ହଁ ଖେଳିଛି।
ଆଉ ନୂଆ ଡ୍ରେସ କରିଥିଲେ ସଜ ବାଜାର। ସବୁ? ହଁ ଖାଲି ବୁଲିବାକୁ କୁଆଡେ ଯାଇପାରି ନଥିଲେ ଆପଣ।
ହୁଁ।
ହୁଁ ଆଉ ଦୁର୍ଗା ପୂଜା ସିଆଡେ କେମିତି କଣ ହୁଏ ଆପଣଙ୍କର?
ହୁଁ ଦୁର୍ଗା ପୂଜା ଭଲ ମୁଁ ଯୋଉଠି ଏବେ ଅଛି ସେଠି।
ହଁ ଆଜ୍ଞା। ଆମର ଇଆଡେ ଭୁବନେଶ୍ଵରରେ ତ ଇଆଡେ ରଜ ମ ରଜ ପାଇଁ ରଜ ମହୋତ୍ସବ ଚାରିଆଡେ ସବୁ ପଡିଥାଏ। ସେଠି ସବୁ ମୀନା ବଜାର ଲାଗିଥାଏ ତା ସାଙ୍ଗରେ ସବୁ ଦୋଳି ସବୁ ରାମ ଦୋଳି ଆହୁରି ଅନ୍ୟ ବିଭିନ୍ନ ପ୍ରକାର ସବୁ ଦୋଳି ଲାଗିଥାଏ। ହ ସ ସବୁ ମୀନା ବଜାର ଯୋଉ ପଡିଯାଏ ସେଠି ସବୁ ହରେକ ମାଲରୁ ଆରମ୍ଭ କରିକି ସବୁ ଜିନିଷ ଘର କରଣ ସବୁ ଜିନିଷ ଯାଏ ସବୁ ବିକ୍ରି ହୁଏ ଆଉ ଖାଇବା ପାଇଁ ବି ସବୁ ଦୋକାନ ବି ସବୁ ଥାଏ ଯେମିତି କିି ଚାଅମିିନ ଲଙ୍କା ଚପ୍ ତ ମଥୁରା କେକ୍ ଆହୁରି ବହୁତ କିଛି ସବୁ ବିକା ହୁଏ।
ଆପଣ କୁଆଡ଼େ କୁଆଡ଼େ ବୁଲିଲେ ରଜ ଟାଇମରେ!
ହଁ ରଜରେ ମୁଁ ସା ସାଙ୍ଗମାନଙ୍କ ସାଙ୍ଗରେ ଏଇ ସବୁ ରଜ ମହୋତ୍ସବ ଯୋଉଠି ସବୁ ପଡ଼ିଲା ଭୁବନେଶ୍ୱର ସବୁ ସେଠି ସବୁ ବୁଲିଲି। ଯେ ଗୋଟେ ପାଞ୍ଚ ନିବାସ ଗୋଟେ ଜାଗାରେ ସେଠିକି ଯାଇଥିଲି ହଁ ଆହୁରୀ କେତେ ଗୁଡ଼ା ଏମିତି ବୁଲିଥିଲି ବହୁତ ମଜା କଲି ବହୁତ ମଜା ଆସିଲା। ଆଉ ଆମର ଇଆଡ଼େ ଯଉ ଦୁର୍ଗା ପୂଜା ଯଉ ହୁଏ ଦୁର୍ଗା ପୂଜା ଇଆଡ଼େ ବହୁତ ଧୁମଧାମ ରେ ପୁରା ହୁଏ। ହଉ ଦୁର୍ଗା ପୂଜା ଆଜ୍ଞା ଦୁର୍ଗା ପୂଜାରେ ଆମେ ଘରେ ଆମେ ଅଷ୍ଟମୀ ଦିନ ହଁ ହଁ ସବୁ ବର୍ଷ ମୁଁ ଦୁର୍ଗା ପୂଜା ପୁରା ବୁଲେ। ଆଉ ଅଷ୍ଟମୀ ଦିନ ଆମେ ଆମ ଘର ଆମେ ସବୁ ଓଷା ସବୁ କରିଥାଉ। ଆଉ ଯାଉ ପୁଷ୍ପାଞ୍ଜଳି ଦବା ପାଇଁ। ପୁଷ୍ପାଞ୍ଜଳି ଦେଇକି ଆସିଲା ପରେ ଆମର ତାକୁ କରାହେଇଥାଏ। ସେଠି ସବୁ ଫଳ ଦେଇକି ସବୁ ନଡ଼ିଆ ଆ ସେଉ ଅଙ୍ଗୁର ସବୁ ଦେଇକରି ଆମେ ସବୁ ତାକୁ ପିଉ। ବହୁତ ଭଲ ଲାଗେ। ତାପରେ ଆମର ସବୁ ପୁରି ଆଉ ଘୁଗୁନି କରା ହଏ ତାକୁ ଆମେ ଖାଉ। ଖାଇସାରିଲା ପରେ ତାପରେ ଦିପରେ ଆମର ସବୁ ଖିଚିଡି ହୁଏ। ହଁ ଖିଚୁଡି ଡାଲମା ଖଟା
ସବୁ ହୁଏ ସେଟା ଖାଉ ଯେ ବିନା ପିଆଜ ରସୁଣରେ ଆମର ଓଷା ହେଇଥାଏ।
ହଁ ହଁ।
ହୁଁ ଆମର ନୂଆ ଡ୍ରେସ ବି ସବୁ କରୁ। ଆଉ ସବୁ ବୁଲାବୁଲି ବି କରେ। କହିଁଠି ଭୁବନେଶ୍ଵର ସବୁ ଜାଗାରେ ପୁରା ପ୍ରତିଯୋଗିତା ସବୁ ଲାଗିଥାଏ କିଏ ସବୁ ଭଲ ସେ ପୁରା ଗେଟ କରି ପାରିବେ। ହଉ କିଏ ସବୁ ଗୋଟେ ଭଲ ମୂର୍ତ୍ତି ପୁରା କେତେ ଭଲ ମୂର୍ତ୍ତି କେତେ
ତ ସେଇ ଗେଟ ହି ଫେମସ ନା।
ହଁ ଭୁବନେଶ୍ଵର ବି ତ ହୁଏ ପୁରା ବି ହୁଁ ଏ ସେ ସାଙ୍ଗ ମ ସାଙ୍ଗରେ ତାଙ୍କ ସାଙ୍ଗରେ ବିଲ ସବୁ ମୀନା ବଜାର ପୁରା ବୁଲେ। ସବୁ ଟାଇପ ର ଦୋକାନ ସବୁ ଲାଗିଥାଏ ଅବଶ୍ୟ ମୁଁ କହିବି ଦୋଳିରେ କେବେ ବସିନି ହୁଁ।
କାହିଁକି ବସନ୍ତି ନି।
ନାଇଁ ସେ ରାମ ଦୋଳିରେ ପୁରା ଡର ଲାଗେ ସେ ଯଉ ହୁଁ ହୁଁ। ହଁ। ଯେମିତି ପ୍ରାୟ ବର୍ଷ ଘରନ୍ତି। ସେ ପୁରା ଡର ଲାଗେ ସେଇଥିପାଇଁ ଆଉ ରଜରେ ଆପଣ କଣ ପିଠାପଣା କଣ କଣ ଆପଣଙ୍କର ହେଇଥିଲା।
କିଛି ନାହିଁ ପିଠାପଣା ଆମର ରଜରେ ମୁଁ ଆମ ଘରକୁ ଯାଇନଥିଲି। ଥିଲି ମୋ ମାମୁଁ ଘରେ ଥିଲି ତ ହଉ ଯା ଏକ୍ସପାୟାର କରୁଥିଲ ତ ଆଉ କିଛି ହେଇ ନ।
ଓ ଆଜ୍ଞା। ହଉ ଗଣେଶ ପୂଜା ଆପଣଙ୍କର ହୁଏ ଆମର ଆମର ପ୍ରାୟ ଆମର ଏଇ ଇଟଲିା ହଉଛିୋଠୁ ସହୟ କରିବା ପାଇଁ ତାକୁ ଛାଞ୍ଚରେ କଦିଆ ମ ବିରି ଚାଉଳ ବାଟି ଦିଅ।
ହୁଁ।
ତାକୁ ଗୋଳେଇକରି ଲୁଣ ପକେଇକ ଘାଟେଇକରି ଛାଞ୍ଚର ପକେଇ କେ ବାସିଏ ତର ହେଇଗଲା। ତ ବେଶୀ ଏଟା ପରିଶ୍ରମ ନୁହଁ।
ହଁ।
କିନ୍ତୁ ଅନ୍ୟ ଆଉ ସବୁ ପିଠା ହେଲେ ସେଟା ବେଶୀ ପରିଶ୍ରମ କରିବାକୁ ପଡେ। ଆଉ ଇଟଲି ଛରେ ଦି ଥର ବସେଇଦଲା। ବା ସମସ୍ତଙ୍କ ପାଇଁ ପୁର ହେଇଗଲା। ଆଉ ବେଶୀ ସମୟ ଆଉ ବେଶୀ ଥର ବସେଇବାକୁ ବି ପଡିବନି ମାନେ ଘଣ୍ଟା ଭିତ
ସଡ ଆଇଟମ ବି କିଛି ଥିବା ଦରକାର ନା।
ହଁ ତା ସାଙ୍ଗରେ ଘୁଗୁନି ହୁଏ ନହଲେେଲେ ଦହିବରା ହୁଏ।
ବରାଟା କରିବା ପାଇଁ ବି ତ ଟାଇମ ଲାଗେ ନା ଦହିବରା କରିବା ପାଇଁ ବି ଟାଇମ ଲ
ହଁ ହଁ ସେଟା ଟାଇମ ଲାଗେ।
ଆପଣ ଏବେ କଣ କରନ୍ତି? ହ୍ୟାଲୋ।
ଦରକାର ଆଜ୍ଞା କୁହନ୍ତୁ।
ଆପଣଙ୍କ
ହ୍ୟାଲୋ।
ହ ନେଟର ବି ଈସୁ ହଉଛି ମେ
ହ ହଁ ବଧେ ଟିକେ ଟିକେ ହଉଥିବ।
ହ୍ୟାଲୋ।
ହ ସେ ବାଟ ହୁଁ।
କଣ ପାଢାପଢି କରୁଛନ୍ତି?
ହଁ ହଁ ମୁଁ ପଢାପଢ଼ି କରୁଛି।
ହ୍ୟାଲୋ।
ହ୍ୟାଲୋ।
ନ କଣ ପଢାପି କରୁଛନ୍ତି?
ହଁ, ପଢାପଢି କରୁଛି। ଆପଣ କଣ କରୁଛନ୍ତି? ମୁଁ ଗ୍ରାଜୁଏସନ ସାରିକି କମ୍ପିଟେଟିଭ ପାଇଁ ଗ୍ରାଜୁଏସନ ସାରିକି କମ୍ପିଟେଟିଭ ପାଇଁ ପଢୁଛି ଆଉ। ଆପଣ କଣ କରୁଛନ୍ତି?
ଶିକ୍ଷା ଶିକ୍ଷା ଅନୁଷ୍ଠାନରେ ଗୋଟେ ଚାକିରି କରିଛି। ହଁ ସେଠି ସାବୁ
ମାନେ ଟିଚର।
ନାଇଁ ନାଇଁ, ସେଠି ମ୍ୟାନେଜର ଅଛି ମୁଁ।
ଓହୋ। ୟା ବିଷୟରେ ମାନେ କିଏ ଯା କହିଲେ ଆପଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।